ଲାଉଡ ସ୍ପିକର ଦେଇ ହବନି?
କଥାକୁ କଥା ହ୍ୟାଲୋ
କଣ ଲାଉଡ ସ୍ପିକର ଦେଇହେବନି?
ନାଁ ହ୍ୟାଲୋ
ହୁଁ ଏ ଟ କଣ ଲାଉଡ ସ୍ପିକର ଦେଇହବନି?
କଲ୍ ଚାଲିଲାଣି
କଥା ହଉଛି ବା
ଆଉ କଣ କରୁଛ?
ଏଇ ଏଇ ଆମ ଗାଁ ଅଛି ଆଉ।
ହଁ ଆଉ ମାଉସୀଙ୍କ ଦେହ କେମିତି କଣ?
ଭଲ ଭଲ।
ଆଉ ଶିବୁନୁ।
ସେ ଶଳେ ଗଟ ଯାଇଛି।
ହଁ ହ। ଆଉ ଏଇନା କଣ ସବୁ ଚାଲିଚି? ଏଇନା ଭଲ ନା ସବୁ?
ହଉ। ହଁ।
ଆଉ କଣ କରୁଚ ଏଇନା କଣ?
କିଛିନା ଏଇ। ଘରତାରେ ଏକରସେକର ହଉଥିଲି ଆଉ। ରବିବାର ଅଛି କୁଆଡେ ତ କିଛି କାମନା ନାଁ ଖାଲି ଖାଇକି ବୁଲିବା କଥା। ଖାଇକି ବୁଲାବୁଲି ତ କିଛି ନାହିଁ। ଯାହା କାମ ଦାମ ଅଛି ଘରେ କରିବା କଥା। ଖାଇକି ଶୋଇବା କଥା।
ଆଉ ଯଉ, ଆଉ ଆଜି କଣ ଖାଇଥିଲ?
ଚିକେନ୍ ଭାତ।
ଚିକେନ ଭାତ।
ଉ ହୁଁ।
ଆ ଭଲ ଆଉ ରବିବାରରେ ପୁରା ଚିକେନ ପୁରା ଖାଇ ଦେଇେଚ ଆଉ।
ହୁଁ। ଚିକେନ କଷା, ପଖାଳ ଭାତ।
ହାଲୋ, ପଖାଳ ତ ବେଷ୍ଟ୍ ଆଉ। ପଖାଳ ପଖାଳ ଭାତକୁ ଚିକେନ ଓଃ ପୁରା ରେଡି। ଆଉ ଜିମ୍ ଫିମ୍ ଆ ଯାଉଚ ନା?
ଯାଉଚି ଟିକେ ଏଇ ମାସରୁୁ। ବନ୍ଦ ହେଇଥିଲା।
ଆମ ଘରେ କହିଲେ ଜିମ୍ ଯିବା କଥା ମତେ କହୁଚ ନ୍ତି ତୁ ଜିମ ଯା ନା।
ନା ନା ଏବେ ଯାନି। ଏବେ ଯାନି।
କି?
ତାପରେ ହଉଚି ଯିବୁ। ଆରାମ୍
ନା ଟାଇମ କଣ ପ ଆମ ସାଙ୍ଗ ପିଲା ବି ଯାଉଛନ୍ତି ଜିମ୍ କରୁଚନ୍ତି। ଯଉ ପଡିଆ ସହିତ ବି କରୁଚନ୍ତି ନା ନାଇଁ।
ଏତ ଏଟା ବହୁତ କଷ୍ଟ ହେବ ମେହନତ ହେବ।
ହଉ ଯେତେ ବି
ଜିମ୍ କଲେ ଖାଲି ଦି ଦି ଘଣ୍ଟା ଜିମ୍ କରିବକୁ ନାଇ ଚାରି ଘଣ୍ଟା ରେଷ୍ଟ କରିବୁ।
ହଁ ହଁ ତ ସବୁ ହେଇପାରିବ ଚାହିଁଲେ ସବୁ ହବ ହେଲେ ଘରେ ସପୋର୍ଟ ଦବା ଦରକାର ଆଉ।
ଆମେ ଜିମ ଜନୀ।
ଆ
ନମ ନ ନର ନରମାଲ ଘରେ ଏସର ସାଇଜ କରୁନୁ।
ନର୍ମାଲ ଘରେ ତ କିଛି ନାହିଁ ଏକ୍ସରସାଇଜ କେମତି?
ସେଇ ନାର୍ମଲ୍ ଦୌଡୁ ଦୌଡୁ ଫୁସପ ମାରେ।
ଆ ସେମିତି ତ କହିଲେ ମୁଁ ତ ସେମିତି ଏଁ ଡେ ଅନବରତ ଖେଳ ଖେଳୁଛି ନା ଚାରିଟା ବେଳେ ତ ମୋର ତିନିଘଣ୍ଟା ଲଖା ଖେଳ ହେଇଯାଉଛି ଯୋଉ ଦିନ ଶନିବାର ରବିବାର ଅଛି ସେଦିନ ଶନିବାର ରବିବାର ତ ଏକ୍ସଟ୍ରା ମ୍ୟାଚ୍ ରହିଯାଉଛି ଖେଳୁଛି ମୁଁ କଲେଜ୍ ରେ ବି ଖେଳୁଛି। ଗାଁକୁ ଆସିଲେ ବି ଖେଳୁଛି। ସେମିତିରେ ମୋର୍ ଫିଟନେ ମାନେ କହିଲା ଭଳିଆ ମୋର୍ ଫିଟନେସ୍ ଲେବଲ୍ ଅଛି ପୁରା ଠିକ୍ ଠାକ୍ ମାନେ ବିଡି ଟା ଟିକେ ବଢ଼ିବା ଦରକାର ନା ପତଳା ଅଛି।
ଜିମ୍ ଜିମ୍ କଲେ କଣ ବଢିବ। ଜିମ୍ କଲେ ଆହୁରି ଡାଉନ୍ ହବ ନା।
ସପ୍ଲିମେଣ୍ଟ ଖାଇଲେ ବଢ଼ିବନି।
ସପ୍ଲିମେଣ୍ଟ ଖାଇଲା ବେଳକୁ ପ୍ରବଳ ଟଙ୍କା ଖର୍ଚ୍ଚ କରିତେ ପଡିବ ପ୍ରବଳ। ପ୍ରବଳ ଟଙ୍କା
ଦେଖୁଚି ନା ମାନେ ମୋ ସହିତ ଫାର୍ଷ୍ଟ ୟିଅର୍ ରେ ପିଲା ଥିଲେ ଏ ଯୋଉମାନେ ମୋ ଭଳିଆ ଥିଲେ ସେମାନେ ବି ଜିମ୍ ଫିମ୍ ଯାଇକି ପୁରା ରେଡି ହେଇଗଲେଣି ଏବେ ପୁରା ସାଇଜ୍ ହେଇ ସା
ସାଙ୍ଗେ ଶାଙ୍ଗେ ରେଡି ହେବ ଦି ତିନି ବର୍ଷ ଟାଇମ୍ ଲାଗିବ ବା ବହୁତ୍। ଟଙ୍କା ଖର୍ଚ୍ଚ ହବ ପ୍ରବଳ ଟଙ୍କା ଖର୍ଚ୍ଚ ହବ।
ପ୍ରବଳ ଟଙ୍କା ଆଖି ପିଛୁଳାକିନା ପଇସା। ଯୁଆଡେ ତ ଅନେଇବୁ ପଇସା ଖାଲି ଆଉ ଯୁଆଡେ ଆନେଇବୁ ଖାଲି ପଇସା। ଆ ସପ୍ଲିମେଣ୍ଟ ଜିନିଷ ଯୁଆଡେ ଅନେଇବୁ ଖାଲି ପଇସା। ଆଉ ଗୋଟେ ଖାଇଦେଲେ କଣ ହବ କି ସେଇ ଭଳିଆ ଆଠ ଦଶଟା ଖାଇବୁ ଯାଇ ପଇସା ଗୋଟାଏ ଗୋଟେ ସପ ପ୍ଲିମେଣ୍ଟ ତିନି ହଜାର ଅଢ଼େଇ ହଜାର ଏମିତି ତୁ ଆଠ ଦଶଟା ଖାଲା ବେଳକୁ ତିରିଶ ଚାଳିଶ ହଜାର ସିଆଡେ ଖର୍ଚ୍ଚ ହେଯାଇଥିବ। ପୁଣି ଛାଡି ଦବୁ ଯୋଉଆକୁସେ ସେଇଆ ହେଇଯିବ ଲାଭ କଣ।
ହୁଁ। ଆଉ ତୁ ତମେ କେତେ ବର୍ଷ ହେଲା ଜିମ ଗଲଣି।
ମୁ ଏ ଚାରି ପାଞ୍ଚ ମା ପାଞ୍ଚ ମାସ କରି ଥିଲି ଛାଡିଦେଇଥିନି ପୁଣି ଏଇ ମାସରୁ ଯାଉଛି।
ତମେ କେମିତି ବଢ଼ିଗଲ ଚାରି ପାଞ୍ଚ ମାସରେ?
ଏ ସବୁପା ସପ୍ଲିମେଣ୍ଟ। ପଇସା ଖର୍ଚ୍ଚ ଚାରି ପାଞ୍ଚ ମାସରେ। କେତେ ଟଙ୍କା ଖର୍ଚ୍ଚ କରିଛୁ ଜାଣିଛୁ ଷାଠିଏ ସତୁରି ହଜାର ଖର୍ଚ୍ଚ କରିଛି।
ତାହେଲେ ତମ ହିସାବରେ ଏଇନା ନକରିବାଟା ଭଲ ନାଁଇକି ଆଗେ ପଢାପଢି ସାରି ଚାକିରି ବାକିରି କଲା ପରେ ଯାଇ କଲେ ଭଲ ନା କି।
ଖାଲିବା ମୁଁ ସପ୍ଲିମେଣ୍ଟରେ ଖାଲି ତିରିଶି ଚାଳିଶି ହଜାର ଖର୍ ତିରିଶି ଚାଳିଶି ହଜାର ଖାଲି ଜିମ୍ ଚର୍ଜେ ଏଣୁ ତେଣୁ ଖାଇବା ଦିନକୁ ଶହେ ଟଙ୍କା ଦୁଇଶ ଟଙ୍କା ଏମିତି ଖାଏ।
ହୁଁ ହୁଁ।
ଅଣ୍ଡା ଚାରିଟା କଦଳୀ ତିନିଟା କାଜୁ କମ ର କହିନି ଛାଡିଦେନି ଯୁଆକୁ ସେଇଆ।
କୁହନ୍ତୁ କମିଯାଇଛ। ଯେତେବେଳେ ମାମୁଁଙ୍କ ମାମୁଁଙ୍କ କାମକୁ ଯାଇଥିଲି ସେତେବେଳେ ତ ପୁରାଇ ପୁରା ରେଡି ଟି ହେଇଥିଲା ତୋମ ବଡିଟା।
ପୁଣି ଟିକେ ଡାଉନ୍ ହେଇଯାଇଚି। ଏ ଛାଡ଼ିଦେଲା ମାନେ ଯୁଆକୁ ସେଇଆ। ପୁଣି ଏଇ ମାସ ସେଇଠୁ ପୁଣି ସେ ନୁ କରିଛି, କରିଚି ତାପରେ ଯେ ଘର କାମଟା ଅ ଅଛି ବୋଲି। ନହେଲେ ଗୋଟେ ଜିମ୍ ସେଟପ ଟା ଘରକୁ ଏକାଥରେ ତ ନେଇ ଆସି। କି ମୁଁ କୋଡିଏ ପଚିଶ ହଜାର ଟଙ୍କା ସାରିବି। ଏବେ ଜିମ୍ ସେଟପ ଟେ ନେଇ ଆସିବି। ଉଁମ୍ ଏଟା ଘ ତୋ କାମଟା ଅଛି ବୋଲି କାହିଁକି ନା ଆଣୁନି ରଖିବା ଗୋଟେ ଜାଗା ପତର ନାହିଁ ବୋଲି। ନହେଲେ ଗୋଟେ ଜିମ୍ ସେଟ୍ଅପ୍ ନେଇସନ୍ତି।
ପୁରା ଜିମ୍ ସେଟପ ଆଣିଲେ, ହ ଜିମ୍ ସେଟା ଆଣିଲେ କେ ଏତେ କଣ ମାନେ
ନା ଏବେ ତିରିଶ ଚାଳିଶ ହଜାର ଖର୍ଚ୍ଚ ହବ।
ହଁ ବୋହୁତ ମାନେ ବୋହୁତ ଏଫର୍ଟ ଦେବାକୁ ପଡିବ ଆଉ। ଫାଇନାନ୍ସିଆଲି ବି ଫିଜିକାଲି ବି ଆଉ ନାଇଁ କି?
ସେଟା ମେନ୍ କଥା ଘରଟା ଟିକେ ଆମର ଟିକେ ହେଇନି ବୋଲି କାମ ଦାମ ଅଛି ବୋଲି ବାକି। ସେଥିପାଇଁ ଆଣିନି ଆଉ କଣ ଲାଭ ଏଇ ଯାଉ ପଛେ ସେମିତି ପଇସା ସେମିତି ଚାଲିଥାଉ ଜେଗା ପତର ନା ଏଘର ଦ୍ୱାର ନାହିଁ ଆଣିକି ଜିନିଷରା ବାହାରେ ରଖି ହବ କି।
ଓହୋ ସେଟା ବି ଠିକ କଥା। ଆଉ ଶିବୁନୁ ଶିବୁନୁ ଏଇନା କଣ କରୁଛି। ଏ ମାନେ ଏଇନା ସ କଣ ମାନେ କାମ କାମ କରୁଛି ନା କଣ କେମି
ସେ ମୋ ସାଙ୍ଗ ଯାଉଛି ମୋ ସାଙ୍ଗ ଯାଉଛି।
ଓ କୋଉଠି ସେଇ ଟାଟା ଜିନ୍ଦଲ ନା ଜିନ୍ଦଲ ଟା ବି ତ ଟାଟାର ଅଣ୍ଡରରେ ଯାଉଛି।
ନା ନା ଜିନ୍ଦଲ ଅଲଗା ନା
ଆଉ ଟାଟାର ଅଣ୍ଡରରେ ତାହେଲେ କଉଟା ଯାଉଛି?
ଟାଟା ଅଣ୍ଡରରେ ନିରାଞ୍ଚଳ
ହୁଁ। ଟାଟାରେ ମୁଁ ଇ ଇଣ୍ଟର୍ନସିପ୍ କରିବା ପାଇଁ ଯୋଉ ଇ କରୁଥିଲ ହେଲା ଟାଟାରେ ବୁଝୁଥିଲି ମୋ ଦି ଜଣ ପର୍ମାନେଣ୍ଟ ଏମ୍ପ୍ଲୋଇ ମିିଲିଲେନି ବୋଲି ମୁଁ କରିପାରିଲିନି ବା ହାଲୋ।
ଯୋଉ ଡିପ୍ଲୋମା କୋଉ କୋଉର କରିଚୁ ମେକାନିକାଲ
ଡିପ୍ଲୋମା ମୁଁ କରୁନି ତ, ବି ଟେକ ନା ହଁ ମୁଁ ପ୍ଲସ ଟୁ କରିଥିଲି।
ପ୍ଲସ ଟୁ କରୁଥିଲୁ ମୁଁ ଭାବିଲି ଡିପ୍ଲୋମା ବୋଲି।
ପ୍ଲସ ଟୁ କରିଥିଲି ପ୍ଲସ୍ ଟୁ ପରେ ବିଟେକ୍ କଲି ମୋର ଠିକ୍ ଠାକ୍ ପାଠ ପାଠ ପଢା ପ୍ରୋସେସିଂ ଠିକ୍ ଠାକ୍ ସବୁ ଚାଲିଛି। ଖାଲି ଭଗବାନଙ୍କ ଦୟାରୁ ଯଦି ଠିକ ଠିକ ଆଉ ଦି ବର୍ଷ ଯଦି ପଳେଇଲା ଭଲରେ ହେଇଯିବ ଆଉ ଜୁଆଡେ ହେଲେ ଲାଗିଯିବି ଆଉ। ହ
ଏ ଯେ ମୁଁ ଗୋଟେ ସିବ ବଟ୍ ଗୋଟେ ଡିପ୍ଲୋମାାସାର୍ଟିିପିକେଟ ଟେ ଡୁପଲି
ଡୁପ୍ଲିକେଟ ମାନେ ପୁରା ମାନେ ଏ ଆଡମିସନ କରିକି ଆଡମିସନ କରିକି ତାପରେ ଏକ୍ଜାମ ଫେକ୍ଜାମ ପଛରେ ଦେଇଚ ଏଇଭଳିଆ କରିଚ ନା।
ନାଇଁ ନାଇଁ କହିଦେଲି ସେଇ ଆପରେ କହିଦେଲି କହିବା କଥା ନୁହଁ। ହ ହୁଁ।
ହ୍ୟାଲୋ।
ୟାପରେ କହିଦେଲି କହିବା କଥା ନୁହଁ।
ହଁ ଛାଡ ଛାଡ ହ୍ୟାଲୋ ହଁ ତମେ ପଢାପଢି କରିକି କରୁଚ ଆଉ। ନୁହେଁ କି ହଁ ଯାହା ହଉ ଡିପ୍ଲୋମା ଟା ତମେ ପଢିକି କରିଦେଇଥିଲ ବୋଲି କି ତମେ ଯାହା ହଉ ଏନା ଭଲରେ ଅଛ ଗୋଟେ ବଢିଆ ଚାକିରି ବାକିରିରେ ନୁହେଁ କି। ହ୍ୟାଲୋ। ହଁ ହଁ ଡିପ୍ଲୋମା ଟା ସାରି ଦେଇଚ ଭଲ କରିଛ ଆପରେ କଣ କେମିତି ବିଟେକ ବିଟେକ କରିବ ବୋଧେ?
ନାଇଁ ନାଇଁ। ଁ ଆଉ ବିଟେକ ଫିଟେକ କିଛି ନାହିଁ। ସା କିଛି ଆଉ ବିଟେକ ଫିଟେକ କିଛି ଦରକାର ନାହିଁ। ରାଗିଚ କି ଯୋ ବିଚାର ଯୋଉ ଚାକିରିରେ ଏବେ ଅଛି ପୁରା ମସ୍ତ ଅଛି।
ହ ଯେତିକି ଯାହା ପଢ ପଢାପଢି କରଛ ସେତିକିରେ ହବ ଆଉ ନା କି। ଏଇ ତ ହେଇଯାଇଛି ତ ହେଇଯାଇଛି ଆଉ କଣ। ଡିପ୍ଲୋମାାରେ ତାହେଲେ ତମେ ପାଇ ଯାଇଚ ସେଠ ତମେ ଇଏ କରିକି ଆଉ ନା।
ହଁ। ସେଇ ବିଷୟରେ କହିବୁ ତ ମତେ କୋଉଟା ଜଣା ନାହିଁ ମାନେ ଯିଏ ମାନେ ସବୁ କ୍ଲାସ ଫ୍ଲାସ କରିକି ସବୁ ଧରିକି ମାନେ ଯେତିକି ଜାଣିନାହାନ୍ତି ମୁଁ ତାହା ତିନି ଚାରି ଗୁଣା ଜାଣିଛି। ଡ୍ରଇଂ ଧରାଇଦେବି କହିପାରିବେନି। ତାଙ୍କ ଡ୍ରଇଂ ରେ କେମିତି କଣ ସିଷ୍ଟ ତମର ସବୁ କାମ ଦାମ ସବୁ କରେ ଦେବି।
ଓ ହଁ ହଁ ଯଉଁ ଇଞ୍ଜିନିରିଂ ର ଡ୍ରଇଂସ୍ ତ ଏଇଡି
ହୁଁ।
ଉ ହଁ ସେଗଟା ସବୁ ସିବ ସି ଆମର ସବୁ ସିଭିଲ୍ ଇଞ୍ଜିନିୟରିଂ ମାନେ ସବୁ ଇଞ୍ଜିନିୟର୍ସ ମାନେ ବେଶୀ ଆମର ଇଏ କରନ୍ତି ନାଇଁ କି।
ସେ ସେ ସେଇଟାର ବା କରିଛି ମୁଁ ସିଭିଲ୍ ଇଞ୍ଜିନିୟରିଂ ର
ହ ହଁ ସେଗୁଡା ମୁଁ ବି କରିଛି ମାନେ ଆମର ବି ମେକାନିକାଲ ବି କିଛି ପାର୍ଟି ବି ଆମେ ପଢୁନା ହ୍ୟାଲୋ।
ହୁଁ।
ହଁ।
ମାନେ କୋଉଠି କେତେ କଣ ରଡ ଫଡ ସବୁ ଯାହା ଲାଗିବା କଥା କୋଉଠି କେତେ କଣ କଙ୍କିଡି ଫଙ୍କିରି ଲାଗିବ ହୁଁ ହୁଁ।
ରହୁଛି ଆଉ।
ଦ ଫ୍ରେଣ୍ଡ ହେଇଗଲାଣି
ହଉ ହଉ ହଉ।